ହାଲୋ!
ଭାଇ ସୁପ୍ରଭାତ!
ସୁପ୍ରଭାତ ଭାଇ, କେମିତି ଅଛନ୍ତି?
ଭଲ ଅଛି ଭାଇ, ଆପଣ କେମିତି ଅଛନ୍ତି?
ପ୍ରଭୁଙ୍କ ଦୟାରୁ ଭଲ ଅଛି, ଆ ମୁଁ ବି ଭଲ ଅଛି। ଆଉ କୁହନ୍ତୁ କଣ କରୁଥିଲେ?
ଭାଇ ଏବେ କିଛି ନହିଁ ଆମର ସକାଳ ଜଳଖିଆ ପାଇଁ ଖାଇବା ପାଇଁ ଚିନ୍ତା କରୁଥିଲି ଆଉ, ଆପଣ ଖାଇଲେଣି ଜଳଖିଆ?
ସକାଳ ଜଳଖିଆ ତ ମୁଁ ହଁ ମୁଁ ଖାଇଦେଇଛି।
ଓଃ ହଁ, କଣ ଖାଇଲେ ଆପଣ?
ମୁଁ ସକାଳେ ମାନେ କି ସକାଳେ ମୁଁ ଖାଏ କଦଳୀ ଟିକେ ଖାଏ। ଆଉ ଅଣ୍ଡା ଟି ଟିକେଏ ବଏଲ୍ ମାନେ କି ସିଝେଇକି ଅଣ୍ଡା ଟିକେ ସିଝେଇକି ଖାଏ ତାପରେ ମୁଁ ରାତିରେ ଗୋଟେ କାମ କରେ ରାତିରେ ସେ ଯୋଉ ମୁଗ ଆଉ ସେ ଯୋଉ ଚଣାକୁ ମୁଁ ବତୁ ମରେଇକି ପାଣିରେ ରଖିକି ହଁ ସେଟାକୁ ସକାଳେ ମୁଁ ସେଇଠି କାଜୁ କିସମିସ ସେଇଠି ଅ ଚିନାବାଦାମ ଅ ଟମାଟୋ ଲେମ୍ବୁ ମରିଚ ଏମିତି ଟିକେ ମିଶେଇକି ସେଟାକୁ ମୁଁ ଖାଏ ମତେ ଭଲ ଲାଗେ ସେଇଟା।
ମାନେ ଭାଇ ଆପଣ ସୁସ୍ଥ ଜୀବନ ଶୈଳୀକୁ ଅନୁସରଣ କରୁଛନ୍ତି ଆଉ
ହଁ ଟିକେ ହଁ ସେମିତି ଟିକେ ସେଇ ଜିନିଷ ଗୁଡାକ ଖାଇଲେ ଦେହ ଟିକେ ଭଲ ରହେ ଆଉ? ତେଲୁଆ ଜିନଷ ଗୁଡ଼ାକ ଖାଇବା କଥାୁହଁ ସେଇଟା ଦେହ
ହଁ ହଁ ଭାଇ ତେଲ ହଁ ତେଲ ଯୁକ୍ତ ଖାଦ୍ୟ ଟିକେ ଡାଉନ୍ କହିପାରିବା। ଯୁକ୍ତ ଖାଦ୍ୟ ସେଟା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ।
କ୍ଷତିକାରକ ସ୍ୱାସ୍ଥ୍ୟ ପାଇଁ ବହୁତ ତିଛ ଇଚ୍ଛା ଲାଗେ ଖାଇବା। ପାଇଁ ବଡା ପୁରୀ ସିଙ୍ଗଡା ଏଇଗୁଡାକ ସବୁ ଖାଇବା ପାଇଁ ଇଚ୍ଛା ଲାଗେ। ସ୍ଵାଦ ପାଇଁ ସ୍ଵାଦ ତ ଲାଗେ ହେଲେ ଦେହ ପାଇଁ ସବୁ ସବୁବେଳେ ଯଦି ଖାଇବା ତାହେଲେ ଆମର ଚେହେଚାର ଆମ ଯୋଉ ସେଇଟା ଖରାପ ହେଇଯିବ ତେଲ ବେଶି ଜିନିଷ ଯଦି ଖାଇବା ଆମେ ତାହେଲେ ସେଇଟା ଦେହ ପାଟିକି ଭଲ।
ହଁ ଭାଇ ଠିକ କହିଛନ୍ତି ମାନେ ଶରୀର ଅପେକ୍ଷା ନାଇଁ ନାଇଁ ମାନେ ବି ଶୈରକୁ ନଥିଲା। ଅଧିକ ଦ୍ରୁତ କାହିଁକି ଆମେ ଯଦି ମନକୁ ଦେଖିବା ଇଚ୍ଛା ଲାଗିବ।
ହୁଁ ସେଇଟା ପରା ଆମେ ଯେତେ ଭଲ କି ନିଜ ଭଲ ଭଲ ଖାଦ୍ୟ ଖାଇବା ନିଜ ଶରୀର ସେତେ ଭଲ ରହିବ ନା ଭାଇ।
ହଁ ସୁସ୍ଥ ଜୀବନ ଯାପନ ପ୍ରଣାଳୀ କରିବା ଜୀବନ ଆପଣଙ୍କ ଭଟରେ ମନେ କହିଲ ମୋର ତ ଦଟ ହେଇ ମ ମୁଁ ସେଇ ସୂତ୍ରକୁ ସବୁବେଳେ ପାଳନ କରିବାକୁ ଚେଷ୍ଟା କରୁଛି ବର ହେଇପାରୁନି ସକାଳଉଠିକି ବାଧ୍ୟ ହେଇ ଖାଉଛି ବାହାରେ ଖାଇବାକୁ ପଡୁଛିି ଜଳଖିଆ ଜଳଖିଆ ବାହାରେ ଖାଇଲେ ମଧ୍ୟ ମୁଁ ସବୁବେଳେ ମାନେ ଚେଷ୍ଟା କରେ କି କେମତି
ହୁଁ।
ସେଟି ଭଲ ଲାଗେ?
ବାହାର ଖାଦ୍ୟ ଗୁଡ଼ାକ ଦେଖ ହଁ କୁହନ୍ତୁ କୁହନ୍ତୁ ସାର୍?
ଆପଣ ଆପଣ ଇଡଲି ଖାଆନ୍ତି?
ମୁଁ ଇଟଲି ଖାଏ। ମାନେ କି ମୁଁ ସବୁ ଖାଏ ଇଟଲି ତ ମୋର ବହୁତ ଭଲ ଲାଗେ ଇଡଲିି ବି ଭଲ ଲାଗେ ମତେ ଇଟଲି ଖାଏ। ହେଲେ ମୁଁ ଚେଷ୍ଟା କରେ ଟିକେ ଯେତେ କମ ହବ ସେତେ ତେଲୁଆ ଜିନିଷ ଗୁଡାକ ଇଟିଲି ତ ପୁରା ତେଲ ସେଠି ବିଲକୁଲ ଲାଗେନି ସେଠି।
ହଁ ହଁ ହଁ ସେ ସେଇଟା ହିଁ କହି ସେଇ ସେ ତ କଷ୍ଟ ପାଇଁ ହ ସୋ ସେ ଗୋଟେ ପ୍ରକାର ଭଲ କହିପାରିବା ଆମେ?
ହଁ ଗୋଟେ ପ୍ରକାର ହଁ ତାଠାରୁ ତ ଭଲ ହିଁ
ହଁ ହଁ ହଁ ଠିକ କହିଲେ ଆପଣ କହିଲେ?
ହୁଁ ହୁଁ ହୁଁ।
ଆପଣ ଚପ୍ ଖାଇବା ସହିତ ପେଟ୍
ତାଠୁ ବେଟର ତା ଠୁ ହ ତ ଭଲ। ତ ମୁଁ ଚେଷ୍ଟା କରେ ସବୁଦିନ ତ ହେଇପାରେନି ହ୍ୟାଲୋ।
ହଁ ଭାଇ କୁହନ୍ତୁ?
ହଁ ଭାଇ ମୋ ଆବାଜ ମାନେ କି ମୋ ସ୍ଵରଟା ଆସୁଛି ଆପଣଙ୍କୁ ତମୁ କୁ ସେଇଟା ସବୁଦିନ ତ ସମ୍ଭବ ହେଇପାରେନି, କେବେ କେବେ ବାହାର୍ କୁ ଯାଇକି ବି ଖାଇଦିଏ। କିନ୍ତୁ, ବେଶୀ ମୁଁ ନିଜେ ଘରେ ବନେଇକି, ନିଜର ନିଜେ ମାନେ କି ବନେକି ଅଣ୍ଡା ସିଜେଇବାର, ସେଟା ତ ସିଜେଇ ପାରିବ। ତା'ପରେ ବ୍ରେଡ୍‌ ଆଣିକି ସେଇଟି ଟିକେ ଯଉ ପିନଟ୍ ବଟର୍ ଟିକେ କୁହନ୍ତି, ସେଇଟା ଟିକେ ଲଗେଇକି ସେଇଟାକେ ଖାଇଦିଏ ଟିକେ ମୁଁ। ତା'ପରେ ଏମ୍ତି ମୁଗ ତା'ପରେ ଚଣା ସେଟି ଟିକେ ଏମ୍‌ତି ମିଶିକି ଟିକେ ଖାଏ, ସେଟି ଟିକେ ଖାଏ ମୁଁ ଆଉ।
ଠିକ୍ କହିଲେ ଭାଇ, ଆଉ ଆପଣ ବି କହିଲେ ଯଉ ନାଇଁ କି ମାନେ ୟା ପାଇଁ ସମୟ ଅଧିକା ଦରକାର୍। ଆପଣଙ୍କ ଯଦି ସମୟ-----ମାନେ ସମ୍ପୂର୍ଣ୍ଣ ଭାବରେ ର ଥିବ। ଆପଣ ବସିକି ସେଟାକୁ
ଆପଣ ଯଦି ସକାଳେ ଯଦି ପାନ୍‌ଷ୍ଟା ରେ ଉଠି ପାରୁଚନ୍ତି। ତ ଆପଣଙ୍କ ପାଇଁ ଯାଇକି ପାନ୍‌ଷ୍ଟା ରେ ଉଠିବେ। ତା'ପରେ ନିତ୍ୟ କର୍ମ ସିଦା ଯିବେ, ଟିକେ ଜଗିଙ୍ଗ୍ ଫଗିଙ୍ଗ୍ ଟିକେ ହଁ ଦୌଡ଼ା ଦୌଡ଼ି କରିକି। ବ୍ୟାୟାମ୍ ଫ୍ୟାମ୍ କରିକି ଆସିବେ, ତା'ପରେ ଟିକେ ବ୍ରସ୍ ଫ୍ରସ୍ କରିକି ତା'ପରେ ବନେଇକି ଖାଇବି ନା। ସମୟ ତ ନିହାତି ଦରକାର୍, ଏଥିପାଇଁ ସମୟ ଆଉ ଯଦି ସକାଳୁ ଆପଣ ଉ ହଁ, ଟାଇମ୍ ଆପଣଙ୍କ ସମୟ ନଥିବ। ହଁ, ହେଇ ପାରିବନି ହଁ। ସେଇଟା ହିଁ, ସମୟ ଯଦି ମାନେ କି କମ୍ ହଉଚି। ସକାଳୁ ଉଠିଲା ପରେ ହିଁ ଆପଣ ଯଦି ଡ୍ୟୁଟି ଯାଉଛନ୍ତି, କଉ କାମକୁ ଯାଉଛନ୍ତି, ତା'ହେଲେ ଆପଣ କରିପାରିବେନି। କାହିଁକି ନା ଆପଣ ପାଖରେ ଯଦି ସମୟ ନଥିଲେ, କେମ୍ତି କରିପାରିବେ ଆପଣ?
ସେଇଟା।
ଆଉ ଆପଣ ଆପଣ ଯଦି ଯଉ ମଧ୍ୟାହ୍ନ ଭୋଜନ ରେ କ ନା ଏବେ ତ କିଛି ଜଳଖିଆ କରିନି, ଏବେ ବାହାରୁଚି
କାର୍ଯ୍ୟ କ୍ଷେତ୍ରରେ ହଁ ଅଛି। ବିଭିନ୍ନ ମାନେ, କ'ଣ କହିବା? ଏମ୍ତି ଆମେ କଇ ପାରିବା, ସୋମବାର୍ ଦିନ ଆମ୍ ମାନେ ହଁ କିଛି ନିରାମିଷ ଖାଦ୍ୟ ଦିଅନ୍ତି। ସକାଳୁ ସନ୍ଧ୍ୟାରେ ଦିଅନ୍ତି ମ ମଙ୍ଗଳବାର ପରେ ମଙ୍ଗଳବାର ଟିକେ ଆମିଷ ସମସ୍ତେ ଖାଆନ୍ତି ଆଇଁଷ ଆମର ଯେମିତି ଆଇଁଷ ହୁଏନି ଖାଇବାରେ ଏମିତି ଆମେ ଅଣ୍ଡା କରିପାରିବା କୋଉ ଦିନ ମାଛ କରିପାରିବା ପୁଣି ପୁଣି ବୁଧବାର ଆପଣଙ୍କର ରହିଯାଏ ଦେଶି କୁକୁଡ଼ା ଆପଣଙ୍କର ଦେଶୀ କୁକୁଡ଼ା ମଝିରେ ମଝିରେ ଦେଶୀ କୁକୁଡ଼ା ରହେ ମଝିରେ ମଝିରେ ବିଦେଶୀ କୁକୁଡ଼ା ରହେ।
ବହୁତ ବଢିଆ ବହୁତ ବଢିଆ। ଦେଶୀ କୁକୁଡା ଆପଣଙ୍କୁ ଖାଇବାକୁ ମିଳୁଛି ବହୁତ ବଢିଆ।
ହଁ ହଁ ଦେଶୀ କୁକୁଡା ଟା ମୋର ଟିକେ ଅତି ପ୍ରିୟ। ଏଟା
ଯାହା ହେଲେ ବି ଆମେ ହପ୍ତାକୁ କମ କମ ସେ କମ ବି ତିନ୍ ରୁ ଚାରି ଥର ହଁ ତିନି ରୁ ଚାରି ଥର ଆମକୁ ନିରାମିଷ ଖାଇବାକ ଜରୁରୀ, ଆକ୍ଚୁଆଲି ଆମ ଦେହ ପାଇଁ ବି ତ ସେଇଠୁ ପ୍ରୋଟିନ ଆମକୁ ପୃଷ୍ଟି ସାର ମିଳିଥାଏ ସେଇଠୁ ହୁଁ। ପୃଷ୍ଟିସାର ସେଟୁ ଆମକୁ ମିଳି
ନିହାତି ଦରକାର ଆମକୁ ଗଢ଼ିବା ପାଇଁ। ଆମ ଶରୀର ଗଠନ ପାଇଁ ସେଟା ନିହାତି ଦରକାର। ଏବେ ଆମେ ଖେଲୁଥିଲେ ବି ଖାଇବା କଥା ମୋ କ ଅଣ୍ଡା ଟା ତ ମାଂସ ଖାଇବା କଥା। ଯଦି ଖାଉନାହାନ୍ତି ମାନେ ସେମାନେ ବି ଭାବିବା କଥା କି?
ମୋ ମତରେ ଅଣ୍ଡାକୁ ତ ଆମେ ସବୁଦିନ ସକାଳେ ଟିକେ ଖାଇବା କଥା ସିଝେଇକି। ଆଉ ଇଭିନିଂ ମାନେ କି ସନ୍ଧ୍ୟା ଟାଇମ ରେ ବି ସନ୍ଧ୍ୟା ସମୟରେ ବି ଟିକେ ଖାଇବା କଥା ଅଣ୍ଡାକୁ।
ହଁ ସେଟା ବଢିଆ ସେଟା ବଢିଆ। ଅଣ୍ଡା ଖାଇପାରିଲେ ସେଇଟା ବହୁତ ଭଲ।
ଆଉ ମାନେ କି
ଆପଣଙ୍କର ଯୋଉ ଶରୀର କୁ ଦରକାର ଯାହା
ହଁ ସେଇଟା ସେଇଟା ଅ ସେଠି ବି ବହୁତ ଯଥେଷ୍ଟ ପରିମାଣର ପୁଷ୍ଟିସାର ରହୁଛି ନା ତ ଆମେ ସେଇଟା କୁ ଯଦି ପ୍ରତିଦିନ ଯଦି ନେବା ତାହେଲେ ଆମ ଦେହ ପାଇଁ ବହୁତ ଭଲ। ଶରୀର ଗଠନ କରିବାରେ ବହୁତ ସାହାଯ୍ୟ କରେ ସେଇଟା।
ହଁ ହଁ ହଁ। ଭାଇ ଆପଣ ଆଉ କ କଣ ଆପଣ କ କଣ କରନ୍ତି ଆପଣ? ମାନେ ଆପଣ ଯୋଉ କହନ୍ତି କି ପଢା ପଢି କଣ ହେଉଛି ନା କଣ ସରକାର କଥା
ହଁ ଭାଇ ମୋର ପଢାପଢି ମୋର ସରି ଯାଇଛି ନା ମୋର ପଢାପଢି ସ ଏବେ ମୋର ବି ଇ ଡି ମୋର ଆଡମିସନ କରିଦେବି ମୁଁ। ମୋର ବି ଏସ୍ ସି ଟା ମୋର ସରିଯାଇଛି, ଆଉ ତାପରେ ଏବେ ମୁଁ ପଢ଼ଉଛି ପୁଅ ପୁଅ ଝିଅ ମାନଙ୍କୁ ପିଲାମାନଙ୍କୁ ମୁଁ ପଢ଼ାଏ ମୁଁ।
ହଉ ହଉ ଯୋଉ ହୋଊ ହଁ ଯୋଉ ହୁ ହୁ
କୋଚିଂ କ୍ଲାସ ରେ ବି ମୁଁ ତାଙ୍କୁ ପଢାଏ ଆଉ
ପ୍ରାଇଭେଟ୍ ସ୍କୁଲରେ ବି ଯାଇକି ମୁଁ ପଢ଼ାଏ।
ଓହୋ ପ୍ରାଇଭେଟ? ବିଦ୍ୟାଳୟରେ ବଢିଆ ବଢିଆ କଥା କହିଲେ। ହଁ ଆପଣ ନିଜ ପାଇଁ ବି ପଢୁଛନ୍ତି ସମୟ କାଟି ପୁଣି ଅନ୍ୟ କୁ ବି ପଢ
ହଁ।
ଦେଖନ୍ତୁ ଆପଣ କେତେ ବଢିଆ କେମିତି କେମିତି ମା କହୁଛନ୍ତି ଆପଣଙ୍କୁ ଖୁସି ଲାଗିଲା। ଆପଣ ନିଜ ପାଇଁ ସମୟ କାଢ଼ି ପଢୁଛନ୍ତି ଏଇଟା ଗୋଟେ କଥା ଦେଖିଲ। ପୁଣି ଆପଣ ଏ ନିଜ ମାନେ ରହଣୀ ସହଣୀ ପଢା ପାଇଁ ଟଙ୍କା ଦରକାର ବୋଲି ଆପଣ ସେଇ ଦେଉନାହାନ୍ତି ହ ନିଜ ସମୟକୁ ବା ବାହାର କରିକି ଆପଣ ଅନ୍ୟ ଅନ୍ୟ କୁ ପଢ଼ଉଛନ୍ତି ସେଟା ବଡ ଭଲ କଥା ଗୋଟେ। ହୁଁ।
କଣ କରିବା ଭାଇ କରିବାକୁ ତ ପଡିବ ଆକଚୁଲି ମାନିକି ଘର ଆଉ। କୁ ସମ୍ଭାଳିବା ପାଇଁ ନିଜ ପାଉଁ ହଁ ଯଦି କିଛିଟା ଯଦି ଆମେ ଯଦି ଉପାର୍ଜନ ନ କରିବା। ହଁ ପା ଯଦି କିଛିଟା ଉପାର୍ଜନ ନ କରିବା ତାହେଲେ କେମତି ଚଳିବ କେମତି ହେଲେ ମାନେ କେମତି ମାନେ କି ଜୀବନକୁ କେମିତି ବିତେଇବା ଆମେ ପଇସା ତ ଦରକାର ଜୀବନ ବଞ୍ଚିବା ପାଇଁ ହେଲେ ନା ହାଲୋ।
ବି ବଞ୍ଚିବା ସମ୍ଭବପୂର୍ଣ ନୁହେଁ।
ହୁଁ। ହୁଁ।
ଭାଇ ମୁଁ ଏବେ ଟିକେ ସମୟ ହେଇଯାଇଛି ମୁଁ ଏବେ କାର କରେ କରୀୟ କ୍ଷେତ୍ର କୁ ଯିବି ଭାଇ ସମୟ ହେଇଯାଇଛି ମୁଁ ଏବେ କାର୍ଯ୍ୟ କ୍ଷେତ୍ରକୁ ଯିବି। ତ ମୁଁ ନିଶ୍ଚିତ ଚେଷ୍ଟା କରିବି ଆପଣଙ୍କ ସହିତ ପୁନର୍ବାର କଥା ହେବା ପାଇଁ ପୁନର୍ବାର ଆପଣଙ୍କୁ ମିଶିବା ପାଇଁ ମାନେ ସମୟ ଛାଡିକି ହଉ କେବେ ଧନ୍ୟବାଦ। ଭାଇ ଧନ୍ୟବାଦ ଆପଣଙ୍କ କଥା ହେଇକି ବୋହୁତ ଭଲ ଲାଗିଲା ଖୁସି ଲାଗିଲା ଧନ୍ୟବାଦ ଭାଇ।
ତ ଏଇ କ କଥା ହେଇକି ବୋହୁତ ଭଲ ଲାଗିଲା ଧନ୍ୟବାଦ।
ହଉ।